ହ୍ୟାଲୋ।
କୋଉଠି ଭାଈ ଏବେ ଅଛ?
ଏବେ ଭାଈ ଗାଁରେ। ତମେ କଉଠି ଅଛ?
ମୁଁ ଏଇ ଗାଁ ରେ ତ ଏମିତି ବୁଲୁଛି ଏମିତି ଖରା ମରା ହଉଛି ଆଉ। ମୁଁ ଆଉ ତମ ଆଡ଼େ ଖରା କେମିତି କଣ ହଉଛି? ହଁ ଖିଆ ଖୁଇ ସଇଲାଣି।
ଖାଇଲଣି?
ହଁ ଖିଆଖୁଇ ସଇଲାଣି। ଆଉ ତମେ?
ନା ଭାଇ ଏ ଖାଇନୁ ଗାଧେଇବୁ ଗାଧେଇ କି ଖାଇବୁ ଆଉ।
ହୁଁ ଖରା ଖାଇନି ଭାତ, ଭଜା, ଡାଲି, ଆଉ ସୋୟାବିନ, ଆମ୍ବ ବଡ଼ି ଏରା ତ ଆଉ।
ଖରା ଦିନ ତ ଏଇଗୁଡ଼ା ହିଁ ଆଉ ଯିବ ଆଉ।
ଆ ପଖାଳ ଟା ଖରା ଦିନ ପଖାଳଟା ତ ନହେନେ ହବନି। ଏଇଭଳିଆ ଚାଲିଛି ଆଉ ଖରା ତ ଏମିତି ହଉଛି ଆଉ ତମ ଇଣ୍ଟେନସିପ୍ କେମିତି କଣ ଚାଲିଛି?
ହଁ ଭାଇ ଇଣ୍ଟନସିପି ଆଠ ଦିନ ପରେ ଖରାରେ ବୁଲି ବୁଲି ଅବସ୍ଥା ଖରାପ ହେଇଯାଇଛି ତାପରେ ଏବେ ପ୍ରୋଜେକ୍ଟ ରିପୋର୍ଟ ବନଉଛୁ ଆଉ।
ଓ ହୋ।
ତମର ଫୁଣି କଉ ଲାଷ୍ଟ ସେମିତି କିଛି କହି
ନା କହିନାହାନ୍ତି।
ହୁଁ ହୁଁ। ତ କଲେଜ
ଆବେ ତ ହଁ ସି ରଜ ପରେ ଖୋଲିବେ ବୋଧେ ଆଉ ତମର?
ହଁ ଆମର ସତର କହୁଛନ୍ତି ତ ଦେଖିବା କଣ ହଉଛି ଆଉ।
ଆଚ୍ଛା। ଆଉ ଭାଇ ଦଶମରେ କେତେ କଣ ମାର୍କ ଥିଲା?
ମୁଁ ରଜଗଡି ନା କି ରଜରେ କେମିତି କଣ ବୁ ବୁଲିବ ଭାବିଛ ନା ଭାବିନ?
ହଁ ନା ଭାଇ ବୁଲିବୁ କଣ ଆମେ ତ ଏଇ ଗାଁରେ ରହିବୁ ଏଥର କମିଟିର ଶୁ ଆ ଗାଁ ରଜ ଯାହା ହବ ସେଠି ରହିବୁ ଆଉ ସବୁ ଦେଖାଶୁଣା କରିବୁ। କାମ ଠିକ୍ ଠାକ୍ ହଉଛି, କଣ ଏଥର ବୋ ହଁ ବଡ ଆକାରର ହବ ଟିକେ ଆଉ। ଆଉ ଆଉ ଏଇ ତମ ଆଡେ ରଜ କେମିତି କଣ?
ଆମ ଆଡେ ଆ କୋଉଠି ଗୋଟେ କାଆ ଭା ଦୋଳି ଅଧେ ନା ତମ ଗାଁ ହାଇଲାଇଟି ନା ଆଉ।
ହଁ ହଁ।
ଏମିତି ବି ଚାଲିଛି ଏ ଖରା ଏତେ ଜୋରେ ହେଉଛି ଘରୁ ବାହାରିବା ପାଇଁ ଇଚ୍ଛା ହଉନି।
ହଁ ବେ ଇଚ୍ଛା ଖରାରେ ବୁଲିବୁଲି ପେଟ ଫେଟ ଗରମ ହେଇଯାଉଛି।
ଆଉ ର ଆଉ ରମା ବୁଲି ବୁଲି ଗାଁରେ ଇଣ୍ଟନସିପ୍ କରିଛି ନା କରିନି?
ହଁ ସେ କରୁଛି ତ ଗାଁ ରେ ବୁଲି ବୁଲିକି।
ହୁଁ ହୁଁ ତା ମାରିବେ ତାକୁ କହିବ ଏମିତି ୟା ତା ଘର ଘର କୁ ଯାଇକି କରିବନି।
ହଁ। କଣ କରିବା ଏ ତ ଖରା ତ ଜୀବନ ନେଇ ଯିବ ଏ ବର୍ଷ ଟା। ଏଇ କାମ ସବୁ ଚାଲିଥିଲା ଏଇ ଦିଦିଙ୍କର ମ୍ୟାରେଜ ହେଇଯାଇଛି ତ ଏଇଥର ସେ ତାଙ୍କର ଭାର ଯିବ ଏଇ ରଜକୁ ସେଇ ଭାର ପାଇଁ ଜିନିଷ ଫିନିଷ ବନାଉଥିଲା ସେଇଠି ଥିଲି। ହୁଁ, ଆଉ ଭାଇ ତମ ଘର କାମ କେମିତି କଣ ହେଲାଣି?
ଏ ଖରା ଯୋଗୁ ଆମେ ଟିକେ ଏଇନା ବନ୍ଦ କରିଦେଇଛୁ ନେହେଲେ ଚାଲିଥାନ୍ତା। ହୁଁ, ଖରା
ଆ ଭାଇ ମୁଁ କା ଶୁଣିବା ବ ତେ ଫି ଫାର୍ ଫି ଫାର୍ ଖେଳ?
ହଁ ସେଇଭଳିଆ ଟିକେ ଟିକେ ଖେଳେ ଆଉ।
ଆଉ କଣ ଟିକେ କେମିତି କଣ ଆମକୁ ଟିକେ କହୁ ନା କେମିତି କଣ ଖେଳିବୁ?
ତମେ ଆମ ଠୁ ଭଲ ଖେଳ ଆମେ ଜାଣିଛୁ ଆମେ ଆଉ ଖେଲୁନୁ ଆଗ ଭଳିଆ ସେ ଖେଳ ଗଲାଣି। ତମେ ଏବେ ତମେ କେମିତି କଣ ଟିକେ କୁହ?
ହଁ ସେଇ ତେ ସେ ସେଇଭଳି ଚାଲିଛି ଆଉ ଅପଡେଟ ବହୁ । ହଁ ସବୁ ଜିନିଷ ମାଗଣା ଦେଇଦଉଛି ଆଉ ଖେଳିବାକୁ ଇଚ୍ଛା ହଉନି ଭଲ ଲାଗୁନି।
ସେଇଥିପାଇଁ ଟିକେ ତ ମଜା ଲାଗୁନି ଆଉ କଣ କରିବା।
ହଁ। ଟାଇମ ପାସ୍ କରିବା କଥା ଟା ହେଲେ ଆଉ।
ଯାଆନ୍ତି ଫରିବାର କଥା ମନେ ପଡିବ ଫିଇିବକୁ କଣ ଭୁଲି ହବ କିଏ। ମାଗଣା ଦେନେ ବି ଜାଣି ମାଗଣା ଦେନେବ ଜାଣିେ ଖେଳିବା ପାଇଁ ପଡୁଛି।
ହଁ।
ଏଇଭଳିଆ ଚାଲିଛି ଗେମ୍ ଭାଇ ତମର କେତେ ଲେବୁଲ ହେଲାଣି କେତେ?
ମୋର ସିକ୍ଟି ଫାଇଭ ନା କଣ ତମର?
ମୋର ବି ସେଇ ସିକ୍ଟି ଫାଇଭ କିଏ ଖେଳୁଛି ଭାଇ ଆଉ ତମର କେ
ଓହ ମୋର ସିକ୍ସ ଇୟର
ହୁଁ ମୋର ସେଭେନ ଇୟର ହବ ହେଇନି ଆଉ।
ହଁ ମୋରି ମୋର ବି ଶିକ୍ସ ସେଭେନ ଇୟର ବି ହବ ମୋର ବି ଆଉ ଅଳ୍ପ ଦିନ।
ହୁଁ ସେଇଭଳିଆ ଚାଲିଛି ଆଉ ତମେ ତ ଜାଣ
ଆଉ ନା ଆମ ଭାଇ, ଭାଇ ଗୋଟେ ଫ୍ରୀ ଫାୟାର ଆଇଡି ଫାଇଡି ଦେଖୁନ।
କାହିଁ ଆମ ୟେଆଡେ ସେମିତି ଆଇଡି ନାଇ।
ଆଚ୍ଛା।
ଆଗ ଭଳିଆ ଆଉ କଣ କିଏ ଆଇଡି ଖୋଜୁଛନ୍ତି।
ଏବେ ତ ସବୁ ଜିନିଷ ଫ୍ରି ଦେଇଦେଲା ପିଲା ଆଉ କାଇ ଆଇଡି ଖୋଜିିବେ।
ହଁ ବା ସେଇଆ।
ହଁ। ଆଉ ଭାଇ ରଜର କଣ କେ ତମର କଣ ପ୍ଲାନିଂ ଫ୍ଲାନିଂ ହେଲାନ ନା ରଜରେ ବୁଲାବୁଲି ଭୋଜି
କାଇଁ ଭାଇ ଏମିତି ଖରାକୁ ଦେଖିକି କିଛି ଇଚ୍ଛା ହଉନି ଖରା ଅଛିନା କମିିନି କଣ କରିବିଁ ଟିକେ ବୁଲିବା ପାଇଁ ଇଚ୍ଛା ହବ।
ଏମିତି ଖରା ହଉଛି ଯେ ଘରୁ ବାହାରିବା ପାଇଁ କେ ଇଚ୍ଛା ହଉନି ଆଉ।
ଆଉ ଡ୍ରେସ
ହଁ ଟ୍ରେସ ପାଇଁ କାଲି ଯାଇ ଥିଲି କାଲି ଘରି ଧୂରେିାଇଁ
କୋଉଠି ଯାଇଥିଲ?
ହଁ ଯାଜପୁର।
ହଁ ହଁ।
ନା ନାଇଁ ଆଉତ ତମେ କେବେ ଏନ ସି ସି ନେଇଛ?
ହଁ ଏନ୍ ସି ନେଇଛି ବା।
ହଁ ଭାଇ ତ କେମିତି କଣ ଟିକେ ପ୍ରୋସିଜିର ଥିଲା ସିଲେକ୍ସନ ନା କହୁହନା ମୁଁ ଟିକେ ଆମ ପିଲାଙ୍କୁ କହିବି ସବୁ
ଏ ପ୍ରୋସିଜର କଣ ଫାଷ୍ଟ ଯୋଉ ଏ ନାଁ ଦବ କେମିତି କଣ ନା କିିଏ ନବ ସେମିତି ସମସ୍ତେ
ହୁଁ।
ଫେରି ବ ତା ସିଲକ୍ଷଣ କରାଯିବ ଆଉ ମୁଁ ସେମିତି ଗଟେ ପଳେଇଦିନି ମୁଁ କ ଦେଖି ଖିବା ଗୋଟେ ବାବା ଆଉ କଣ ହଉଛି ତାପରେ ତ ହେଲା ଟିକେ ଭଲ ଲାଗିଲା ଆଉ ସେଥିପାଇଁ କ୍ଲାସ ଯାଉଛି ଟିକେ ଆଉ।
ଆଉ କ୍ୟାମ୍ପ ଫ୍ୟାମ୍ କେତେ କଣ ଗଲଣି ବୁଲିଲଣି?
କ୍ୟାମ୍ପ ସମେନ୍ତି ତିନିଟାଙ୍କ ଚାରିଟା ଖଣ ଯାଇଛି। ଆମର ତ ଏନସିଜିି ରେ ସେମିତି ବେଶୀ କ୍ୟାମହିଁ ତମ ଏନ୍ ଏସ୍ ସି ଭଳିଆ ତମେ ଏନସିଜି କେତେଟା ଯାଇଛ କେମିତି କଣ ଆମ କୃଷି ବୋଲି କହୁନ
ଆମ୍ବେ ମୁଁ ଦଶଟା ପାଖାପାଖି ଦଶଟା ଉପରେ ଗଲିଣି କ୍ୟାମ୍ପ
ହଁ
ଆହୁରି କ୍ୟାମ୍ପ ଅଛି ଆଗକୁ ହେଲେ ଏବେ ଯିବାକୁ ବି ଇଚ୍ଛା ହଉନି।
ମୁଁ ତମ ପିଲା କି ଆର ଡିିସି ତ ଯାଇଛ ନା ଯାଇନାହାନ୍ତି
ହଁ ଆମର ଆର ଡିସି ମାନେ ପୁରା ଆର ଡିସି ଯାଏ ଯାଇନାହାନ୍ତି ଆମ କଲେଜ ରୁ କିନ୍ତୁ ଜନା ଜନାଲରେ ଲେବୁଲ ଯାଇଛନ୍ତି ଆଉ ଜନାଲେବୁଲ ଆଉ ଷ୍ଟେଟ୍ ଲେବୁଲ ହଁ ମୁଁ ମୁଁ ଯାଇଛି ଷ୍ଟେଟ ଲେବୁଲ ଆଉ ପିଲା ଯାଇଛି ଗୋଟେ ଆମର ଚୋନା ଲେବୁଲ ରେ କଣ କହିଲ ଭାଇ
ଷ୍ଟେଟ ଲେବଲ
ହୁଁ
କଣ କରିବା ଭାଇ ସେମିତି ତ କାଟି କୁଟା ଦଉଛନ୍ତି ଆଉ
ହୁଁ ଆମର ତ ଏ ନେ ସି ଅଧିକ ଫୋକସ ଆମ ମାନେ ଆମେ ଆମକୁ ଫାଷ୍ଟ ଆସିବ ଅ ଏଇ ମାନେ ଆମର ଆମର ଯିଏ ଅଛି ବ୍ୟୁରୋ ଅଛି ବ୍ୟୁରୋ ତରଫରୁ ଆସିବା ଗୋଟେ ନୋଟିସ୍ ଆସିଲା ସ ଆମ ସାର୍ ଆମକୁ ସିଲେକ୍ଟ କରିଵେ ଆମର ଯେହେତୁ ପଫମାନ୍ସ ଭଲ ଅଛି ଆମେ ଆକ୍ଟି ଭଲେଣ୍ଟ ର ଅ ସବୁବେଳେ ଏବେ ଏ ନ ସି ତ ଆମକୁ ଫାଷ୍ଟ ପ୍ରାୟୋରିଟି ଦିଆଯାଏ କ୍ୟାମ୍ପ ମାନେ ପାଇଁ ଆଉ
ଆଉ ଏନ୍ ସି ସିରେ ଆଡି ଯିବାକୁ ଗୋଟେ ସ୍ୱପ୍ନ ପୁରା
ହଁ ସମସ୍ତ ତ ବହୁତ ପିଲା ଅଛନ୍ତି ବହୁତ ଇଏ
ହୁଁ ସେଇଥିପାଇଁ ବହୁତ କଷ୍ଟ ହଉଛି ଆ ଯିବା ପାଇଁ ଆଉ ସେଟା ଗୋଟେ ଭଲ ଲାଗୁନି ଟିକେ ଆଡି ଯାଇପାରୁନି ବୋଲି କୁ କଣ କରିବା ସେମିତି ଟ୍ରାଏ କରୁ ହବ ହବ ଆର ବର୍ଷ ନ ନାହିଁ ଆଉ
ତମର ୟୁନିଟ୍ ହିସାବରେ ଯାଉଛି ଆଉ
ହଁ ଭାଇ ୟୁନିଟ
ହୁଁ ହିସାବରେ ସେଇଥି ପାଇଁ ଅଧିକ ଇଏ ଆମର କଣ ଆମେ ଯାଉଛୁ ୟୁନିଭର୍ସିଟି ହିସାବରେ ବିଶ୍ବବିଦ୍ୟାଳୟ ତରଫରେ ତ ଆମର ସେଇଭଳିଆ ହେଲେ ଆମର ଟିକେ କମି ହେଇ ରହୁଛି ଆଉ ବେଶୀ କଟିବାର ଚାନ୍ସେସ୍ ନାହିଁ ଆଉ
ହଁ ତ ବିଲ ଦେଖୁଛି
ହୁଁ ହୁଁ ଏ ଭାଇ ତମ ଆଡେ କଣ ଏବେ ଚାଷ ହଉଛି
ନା ନାମ କହିନି ଏବେ କଣ ଖାଇଥିଲ ନା କିଛି ଖାଇନ
ନା ଖାଇନି ଖାଇବି ଗଲେ କେତେ ଗାଧେଇ କି ଭାତ
ହୁଁ ହୁଁ
ଆଉ ତମର ଚାଷ ବାସ କଣ କେମିତି କଣ ହଉଛି
ଆମ ଆଡେ ଏଇନା ଚାଷ ହେଇନି
ଓହୋ ଆଉ ପରିବା ପତ୍ର କଣ ଚାଷ ହଉଛି ନା।
ପରିବା ପତ୍ର ବି ଏଇନା ଲଗା ହେଇନି ଆଉ
ଆଚ୍ଛା।
କମାଡ଼ି
ନା ଆମ ଆଡ଼େ ଆମର ଏଇ ଧାନ ଅଳ୍ପ କ୍ଷେତ ବୁଣା ହେଇଛି ଅଳ୍ପ କିଛି ଜଣ ଲୋକ ବୁଣି ବୁଢୁଛନ୍ତି। ଆଉ ପରିବା ପତ୍ର ତ ଖରାରେ ଯାହା ଲଗେଇଲେ ମରି ମରା ଯାଉଛି ଆଉ।
ଆଉ ମେଘ ତ ହଉନି କାଲି ଡର ମାରୁଛି କାଲି ମେଘ ହବ ନହବ। ସେଇଥିା ପାଇଁ ମରୁଡି ଫରୁଡି ହେଇଯିବ ବୋଲି କାଇଁ କିଛି କରିନାହାନ୍ତି। ଆମଡେ ବି ସେମିତି ହାଲକେଇ ଟିକେ ଚାଷ ହେଇଯାଇଛି।
ହଁ ଯାହାର ପାଣି ସିଧା ଅଛି ଯୋଉମାନେ ସେମାନେ କରିଦଉଛନ୍ତି ଆଉ।
ହଁ ହଁ ଯାର ବୋର ମୋର ଅଛି ସେ ଟିକେ କରିଦେଉଛନ୍ତି ଆଉ।
ଇଏ ଖରାଧିନ ହଁ ତମର ତ ହଁ ମୁଁ ଦେଖିଥିଲି ଅଳ୍ପ କେତେ ଯାହା ହେଇଥିଲା ବୋ ତମ ଏ ଏରିଆରେ ଶୁଣିବାକୁ ପାଇଥିଲି।
ହଁ ଆମ୍ପଟେ ବିଶେଷ ହେଇନି ତମ୍ପଟ ଭଳିଆ ତମ୍ପଟ ଗଲାବେଳିଆ ବୋହୁତ୍ ହେଇଛି ଆଉ।
ହଁ।
ଆଉ ଗାଁରେ କେମିତି କଣ ବୁଲାବୁଲି ହେଇ ଚାଲିଛି?
ବୁଲାବୁଲି କଣ ସେ ରଜ ପାଇଁ ରଜ କାମରେ ରହିଯାଉଛି ତ ବ୍ୟସ୍ତ ରହିଯାଉଛୁ କାମ ପଡିଯାଉଛି ନା ଏବେ ତାପରେ ସେ ଛୁଟି ଖୋଲିଲେ ପୁଣି ଏକ୍ଜାମ ଅଛି। ତ ସେଥିପାଇଁ ଟିକେ ପଢା ପଢି କରା କରିବାକୁ ପଡୁଛି ଆଉ।
ହଁ ଏଇ କଣ କରିବା ଆଉ। ଯାହା ହେଲେ ରଜ ଟା ଟିକେ ସାହାଯ୍ୟ ନକନେ ଗାଁ ଟା ଟିକେ ଭଲ ଦେଖାଯିବନି।
ହୁଁ।
ରଜଟା ଯା ହେନେଁ ଆମ ଓଡିଆରେ ଅଛି ନା ଆଉ।
ଆଉ ଓଡିଆ ପର୍ବପର୍ବାଣି ଆ ରଜ। ଆଉ ତମ ଆଡେ କଣ ପର୍ବପର୍ବାଣିୀ ଭଲ ହୁଏ?
ଆମ ଆଡେ ଯେମିତି କାଇଁ ଦୁର୍ଗା ପୂଜା ଦୁର୍ଗା ପୂଜା ଆମ ଆଡେ ଭଲ ହୁଏ ଆଉ। ଆଉ କାହିଁ କଣ?
ଆଛା। ଆଉ ତମେ କଳସ ବୁଡା କି ନାହିଁ?
ନା ଆମେ, ଆମେ ନା
ଓ ହୋ ହଉ ତା ହେଲେ। ହଉ ଭାଇ ଆଉ ଯାଏ ଗାଧେଇ କି ଖାଇବି ଆଉ।
ହଉ ଭାଇ।
ହଉ ଭାଇ ରହିଲି।
ହଁ ଭାଇ।